ହାଲୋ। ଶୁବୁନି? ଆ ଆଜି ଆମେ ଗୋଟେ ନୂଆ ବିଷୟ ବିଷୟରେ ପଢ଼ିବା ହେଲା।
ଆଜ୍ଞା।
ହଉ ହଇଓ ଶୁଣୁଛ ହଇ କି ରାନୀ ବୋଉ ଠାକୁରାଣୀ କଣ ଶୁଣିବେ?
କାହିଁକି ଏମିତି ଗଳା ଫଟେଇ ଡାକୁଥୁଲ ଶୁଣେ?
ନଳା ଧୋଇଲାଣିଟି ମୁଁ ଜାଣେ ସେଇଟା ଉଁ ସେଇଟା ଗୋଟେ କାମ ନୁହେଁ ପରା।
ହଁ ହଁ ନୁହଁ ଆଉ କଣ ତୁମେ ଘରେ ତ ନଳା ଧୋଇ ଧୋଇ ହାତରେ ବିଣ୍ଡି କରିଥିଲ ସେ ଅଭ୍ୟାସଟା ଯିବ କୁଆଡୁ ବୁଝିଲ ଢିଙ୍କି ସ୍ଵର୍ଗକୁ ଗଲେ ବି ଧାନ କୁଟେ।
ଆଜି ଏଇଟା ନୂଆ ଦେଖିଲ।
ତୁମେ ଏସବୁ ଛୋଟ ଅଭ୍ୟାସ ଛାଡ଼ିବ ନାହିଁ ଚାକର ଚାକରାଣୀଙ୍କି ତ ହରେନ୍ ପେନସନ ଦେଇ ଘରେ ବସେଇଛ। ହୋଇଅ ମୁଁ ଗୋଟେ ଆସିଷ୍ଟାଣ୍ଟ ସେକ୍ରେଟେରୀ ମୋ ମାନସମ୍ମାନ ତମେ ତଳୁକୁ ପକେଇ ଦେଇ ସାରିଲଣି।
କିରାନୀଗିରି କରି ତ କୋଡିଏ ବର୍ଷ କଟେଇଲ ଏବେ ଆସିଷ୍ଟାଣ୍ଟ ସେକ୍ରେଟାରୀ ହେଇଗଲ ବୋଲି ହେଇଗଲ ବୋଲି ମୋ ନଳା ଧୋଇବାଟା ତୁମକୁ ଗନ୍ଧେଇଲା ଆଜି ଯାଏଁ କେତେ ଗଣ୍ଡା ଚାକିରି ପୂଜାରୀ ଖଞ୍ଜି ଦେଇଥିଲ?
ଏବେ ତ ରଖିଚି ଦେଖ ରୀନା ବୋଉ ମତେ ରଗାଉନି କହୁଚି।
ମୁଁ କାହିଁକି ତୁମକୁ ରଗାନ୍ତି ତୁମେ ଶିଆଡୁ ତ ମୁଣ୍ଡ ବିଗାଡ଼ି କରି ଆସୁଛ। ଉପର ହାକିମ ହାକିମଠୁ ବକା ଖାଇ ମୋ ଉପରେ ବସି ଝଡେଇ ହେଉଛ ମଲା ମୋର କାଣିକ ବିରାଡ଼ି କୁଜି ଅସରପା ଉପରେ ରାଗ।
ଦେଖୁଚ ଦେଖୁଚ ଲୋକଟା କେଡେ ଖରାପ। ଚାକର ଚାକରାଣୀଙ୍କୁ ମୁଣ୍ଡରେ ବସାଇଛି ମୁଁ ସେଇ କଥା କହିଲାରୁ ଚ ଉଁ ଚଉଳି ଚଉଳାଶୀ ପଇଁଚାଳିଶ ଭିତରେ ସୁନ୍ଦର ଚେହେରା ପୋଷାକ ପରିଚ୍ଛଦ ରୁଚି ସମ୍ପର୍ଣ୍ଣ ମୁହଁରେ ପାଇ
କିରେ ବିମଳ କଣ ଏମିତି ବସି ଭାବୁଛୁ?
ଆରେ ହରେନ୍ଦ୍ର ଆ ଭାଇ ଆ ମାସେ ହେଲେ ଏ-ଡି-ଏମ ହୋଇ ଆସିଲୁଣି ଆଜି ମନେ ପଡିଲା ବା ହଇଏ ଶୁଣୁଛ ହରେନ୍ଦ୍ର ଆସିଛି‌।
ସମୟ ପାଇନି ଭାଇ ଭାବୁଚି ନୂଆ ହୋଇ କଟକ ଭଳି ଜାଗାକୁ ଏ-ଡି-ଏମ ହୋଇ ଆସିଚି ଟିକେ ସମ୍ଭାଳିଲା ପରେ ସମ୍ଭାଳିଲା ପରେ ତ ଯାଇ ହେଲେ ତୁ ତ ଯାଇପାରୁଥାନ୍ତୁ। ମୋ ଘର ଠିକି‌
ଏ ସଂସାର ଜଞ୍ଜାଳରୁ ମୁକୁଳିଲେ ତ କହିବୁ କହିବୁଟି ଭାଇ। ଆମ ସୁମିତ୍ରା ଦେବୀ କିପରି ଅଛନ୍ତି?
ସୁମିତ୍ରା ସେ ତ ବେଶ ଆରାମରେ ଅଛି। ପିଲା ଛୁଆ ଜଞ୍ଜାଳରୁ ତ ଭଗବାନ ତାକୁ ପ୍ରଥମରୁ ମୁକ୍ତି ଦେଇଛନ୍ତି। ସ୍ଵଚ୍ଛନ୍ଦ ଆଉ ଅତୁଟ ସ୍ବାସ୍ଥ୍ୟ ଭିତରେ ସେ ଅକ ଅକଣ୍ଠ ସୁଖପାନ କରିଛି ବରଂ ତୋ ଖବର କଣ? କହ‌।
ମୋ ଖବର ନାସ୍ତି ଭାଇ ନିହାତି ନାସ୍ତି‌।
ତ କହିବା ଢଙ୍ଗ ଟା ବଦଳିନି ଦେଖୁଛି ଗୋଟିଏ ଝିଅ ଏକ ବର୍ଷ ଡାକ୍ତରୀ ପାସ୍ କରିବ ସାନ ଝିଅ ଆସି ଆଇଏ ପଢିଲାଣି ଆଉ ଆଉ ବୀଣା ଦେବୀ ତ ବୀଣା ଦେବୀ ଭଳି ସୁନ୍ଦରୀ ସୁନି ପୁଣା ଗୃହଣୀ
ହଇରେ ନରେନ୍ଦ୍ର ସୁନ୍ଦରୀ ମାନେ କେବେ ପୁଣି ସୁନି ପୁଣା ହବାର ନଜିର ଅଛି ଏ ଦୁନିଆରେ ଚାଲ ଦେଖିବାକୁ ଚାଲ ସ୍ତ୍ରୀ ଆମର ବର୍ତ୍ତମାନ କସ୍ତା ଖଣ୍ଡିଏ ପିନ୍ଧି ନଳା ଧୋଉଥିବେ ନଈଲେ ଗାଈ ନଈଲେ ଗାଈକୁ କୁଣ୍ଡା ତୋରାଣି ଦଉଥିବେ
ଆଇ ସି ଏଇଟା ସୁନି ପୁଣିଆ ସ୍ତ୍ରୀ ର କାମ ନୁହଁ ବୋଧେ ହେ।
ଦେଖ ନରେନ୍ଦ୍ର ମତେ ତୁ ଆଉ କିଛି ପଚାରେ ନା ମୋ ମୁଣ୍ଡ ବିଗିଡି ଯିବ
ତୋ ମୁଣ୍ଡ କେବେ ବିଗିଡି ନଥିଲା ବୋଲି ତୁ କାହିଁ ମୋର ମନେ ପଡୁନି
ତାମ ତମାନେ ତୁ କହୁଛୁ ଯେ ମୋ ମୁଣ୍ଡ ସବୁବେଳେ ବିଗିଡ଼ା
ମୋର ସେହି ଧାରଣା ବଦଳି ଯିବାର କୌଣସି କାରଣ ଦେଖୁନି ତ ବା ହବ ତ ଗୋଟିଏ ମାସ ନ ଯାଉଣୁ ତୁ ତ ତୋ ସ୍ତ୍ରୀ ସମାଲୋଚନାରେ ଆରମ୍ଭ କରିଦେଇଥିଲୁ ଆଉ ଏ ଦୀର୍ଘ କୋଡିଏ ବର୍ଷ ଭିତ ତରେ ତାର ବହୁ ପୁନରାବୃତ୍ତି ନିଶ୍ଚିନ୍ତ କରିଥିବୁ
କଣ କୌଣସି କାର କାରଣ ନଥାଇ
କାରଣ ନଥାଇ କାର୍ଯ୍ୟରୁ ଉତ୍ପତ୍ତି ବିିତ ହୋଇପାରେନି ବିଭାଜନ ବିନା ଅଳଙ୍କାରଟିଏ କଣ ଜାଣିଥିବ ତ ଆମର ଥାଇ ଏରେ ପଢ ଯାଉଥିବ
ତ ଖାଲି ଏଇଥିରୁ ଗୁଡେ କହି ମୋ କଥା ଉଡେଇଦବୁ ମୋ କପାଳ ହରେନ୍ଦ୍ର ମୋ କପାଳ ମୋ କଥା କେହି ବୁଝିବେନି
ବୁଝିଲୁ ତୁ ଏମିତି ଗୁଡାଏ ଅଭିଯୋଗ ତୋ ସ୍ତ୍ରୀ ବିରୁଦ୍ଧରେ ବାଢି ଚାଲିଛୁ ହଁ। ହିନରେ ହିନରେ ବି ବିମଳ ମୁଁ ତ ମୁଁ ମୋତେ ବୁଝି ପାରୁନି ତୁ କାହିଁକି ଏମିତି ହେଉଛୁ ତୋ ସଂସାରରେ ତ ଯଥେଷ୍ଟ ଆନନ୍ଦ ଅଛି ତୋ ସ୍ତ୍ରୀ ସୁନା ପୁଣା ବୋଲି ଜଣଙ୍କଠୁ ନୁହେଁ ହଜାରେ ଜଣଙ୍କଠୁ ମୁଁ ଶୁଣିଛି ତା ଛାଡି ମୁଁ ତୋ ନିଜେ ଦେଖୁଛି
ହଁ ହେଇଥିବ ମୋ ସ୍ତ୍ରୀ ପ୍ରଶଂସା ଶୁଣିବା ବିଚିତ୍ର ନୁହେଁ ଅନ୍ୟ ପାଖରେ ସେ ଖୁବ ଭଲ
ତୋ ଜୋତାର ତ କଣ୍ଟା ଫୁଟିବା ବାହାରିନି ବାହାରିନି ପିଞ୍ଚି କରିବାର ଗୁଡାଏ ମିଛଟାରେ ଖାଲି ଗୋଟିଏ ଶିରସ୍ତ ନାସ୍ତି ଶିର ପଡି ବୁଝିନୁ ତୋ ସ୍ତ୍ରୀଠୁ ତ ବେଶୀ ସେବା ଯତ୍ନ ଆଶା କରୁଛୁ
ଆଶା କରିବାଟା କଣ ଅନ୍ୟାୟ ମୋ ସଂସାର ସଂସାର ଟା କଣ ତାର ତାର ନୁହେଁ ସବୁ କଥା କହିଲେ ଯାଇ ହବ ନିହାତି ଅଯୋଗ୍ୟ ହରେନ୍ଦ୍ର ନିହାତି ଅଯୋଗ୍ୟ ଆଚ୍ଛା ଏଇ ଗୋଟାଏ କଥାରୁ ତୁ ବୁଝୁ ଅଫିସ ରୁ ହାଲିଆ ହୋଇ ଫେର ଇଚଛା ହୁଏ ସେ ଦୌଡ଼ି ଆସି ମତେ ଟିକିଏ ପଙ୍ଖା କରିଦିଅନ୍ତି ମୋ ପାଖରେ ଆସି ବସନ୍ତି
ଆଉ ତାଙ୍କର ପୌଢ ସ୍ଵାମୀଟି ଆଡେ ଟିକିଏ ବଙ୍କା ନୟନରେ ଚାହାନ୍ତି ମୁରୁକି ମୁରୁକି ହସନ୍ତି ବି ବୀଣା ଜିଣେ କଣ୍ଠ ଗାଆନ୍ତି ଚୁପୁକେ ଚୁପୁକେ ବୋଲି ନୟନ
ହଁ ଥଟ୍ଟା କରିବୁନି କାହିଁକି ଆଚ୍ଛା ସତ କହିଲୁ ତୋ ସ୍ତ୍ରୀ କଣ ତୋର ସେବା ଯତ୍ନ କରେନି?
ହଁ ଭାଇ ସେତକ ମୋ ଭାଗ୍ୟରେ ଜୁଟେ ସେ ଯେତେବେଳେ ସୁମିତ୍ରା ମିର୍ଜାଷ୍ଟା
ମୁଁ ଜାଣି ପରା ଆରେ ଯେତେ ହେଲେ ଉଚ୍ଚ ଶିକ୍ଷିତ ଫେର ପିଲାଦିନରୁ କଲିକତାରେ ବଢି ଆସିଛନ୍ତି।
ତାହା ଯାହା କହିଲୁ ଅତି ଠିକ କଥା କାଣି ହେଲେ ବି କଟକି ଆଣି ତ
ଆଚ୍ଛା କହିଲୁ ସୁମିତ୍ରା ଦେବ ଭିତରୁ ଆଉ କି କି ସେବା କରନ୍ତି।
ଏଇ ଧନ୍ ମୋ ଗୋଡକୁ ଜୋତା ମୋଜା କାଢ଼ିଦିଅନ୍ତି।
କାଢି ଦିଅନ୍ତି କିନ୍ତୁ ଏଇ ଆମର ଆଚ୍ଛା ଅଫିସ ରୁ ତୁ ଝାଳ ନାଳ ହୋଇ ଫେରିଲା ପରେ ତତେ ପଙ୍ଖା କରିକି ଦିଅନ୍ତି ଦିଅନ୍ତିନି
ଆରେ ବାପା ହାୱା ଫେରନ୍ତି କର ହାୱା ଫେର କରନ୍ତି ନାହିଁ ସେ ଯେଉଁ ହାୱାରେ କରନ୍ତି ବିମଳ ଦେହ ଶୀତରେ ଶୀତେଇ ଉଠେ ଟେମ୍ପରେଚର ଅଠାନବେ ଦଶମିକ ଚାରି ରୁ ବିଲକୁ ପଚାଶ କୁ ଖସି ପଡେ
ମୁଁ ଜାଣେ ପରା କିନ୍ତୁ ଆମର ୟା ଙ୍କୁ ସମୟ ନଥାଏ ଭାଇ କହିଲୁ ଆଉ କି କି ସେବା କରନ୍ତି ସୁମିତ୍ରା ଦେବୀ
ଦିହରୁ ଜମାପଟା କାଢି ଦିଅନ୍ତି ଦିହ ହାତ ମୋଡ଼ାମୋଡ଼ି କରନ୍ତି ଏମିତି କେତେ କଣ?
ବୁଝିଲୁ ୟାଙ୍କୁ କହି କହି ୟାଙ୍କ ପ୍ରକୃତି ବଦଳିନି କୁଆଡେ ବଦଳିବ ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ ମଣିଷ ପ୍ରକୃତି ମଲେତୁଟେ।
ବୁଝିଲୁ ହରେନ୍ଦ୍ର ତୁ ଭାରି କପାଳିଆ କହନି କହନି ଭାଇ ମୋ କପାଳ କଥା ଖାଲି ଜୁଳି ଖାଲି ଜଳୁଛି ଭାଇ ମୁଁ ଉଠେ ଆଉ ଟିକେ ଛାଡି କରି ଆସିବି ବର୍ତ୍ତମାନ ଗୋଟିଏ ଜରୁରୀ କାମ ଅଛି।
ଆରେ ଆରେ ଚାଟିିକେ
ପଛରେ ଆସିଲେ ଖାଇବି ବରଂ ଯଦି ସିଗରେଟ ରଖିଛୁ ଖଣ୍ଡେ ଦେ
ହୀରେ ଏଗୁଡା ଚାରମିନାର
ତିନି କ୍ୟାନସରରୁ ଚାରି କ୍ୟାନସରକୁ ପ୍ରମୋସନ ହୋଇଯାଇଛି।
କାହିଁକି କିରେ?
ସ୍ତ୍ରୀଙ୍କର ଯୋଗ୍ୟତାରୁ।
ଆ ଆ ଘୁରି ଘୁରି ଫେର ସେଇଠି ସ୍ତ୍ରୀ ସ୍ତ୍ରୀଙ୍କୁ ଦୋଷ ନଦେଲେ ତୋ ପେଟର ଭାତ ହଜମ ହଉନି ହଉ ଆସ
ମଲା ହରେନ୍ଦ୍ର ବାବୁ ଚାଲିଗଲେ ନା କଣ?
ନାଇଁ ତମ ଶ୍ରୀ ଶ୍ରୀହସ୍ତ ରୁ ଜଳଖିଆ ଖାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅନେଇ ବସିଥାନ୍ତେ।
ପାଞ୍ଚ ମିନିଟ୍ ତ ହେଇନି ଆଉ ଘଣ୍ଟା ଘଣ୍ଟା ଧରି କୋଉଠି ହେଲା?
ହଉ ରଖ ତମ ବାର୍ତ୍ତିଙ୍ଗି। ହୁଁ।